କଅ।
ଶୁଭା ଯାଉଛି ମୋ କଥା?
ଶୁଣା ଯାଉଛି।
ଆଉ କଣ କରୁଥିଲୁ?
ଘରେ ଫେନ୍ ବବନ ଖାଉଛି।
ବର୍ଷା ହେଇନି କି।
ନା ମୁଁ ଆଜି ବର୍ଷା ହେଇଛି କାଲି ଆଉ ତା ଆଗ ଦିନ ଟିକେ ଟିକେ। ଯାହା ଛିଞ୍ଚିଲା ଆଉ କିଛି ନାହିଁ ତାପରେଠୁ।
ଯହ।
ତମର ସେପଟେ ଡେଲି ହଉଛି ବା ସବୁଦିନ।
ଟିକେ ଟିକେ ହଉଛି।
ହ ସେମିତି ସେ ମାନେ ଏତେ ବହୁତ ଜୋରରେ ବି ହଉଛି ରାଜୁ।
ନାଇଁ ମାନେ ଟିକେ ସମୟ ବେଶି ଜୋର ହେଲେ ବି ତାପରେ ଟିକେ ଟିକେ ବର୍ଷା ହେଉଛି।
ଓହୋଁ ଏବେ ଏଇଠି ହେଲେ ସେମି ହି ବହୁଉଛି ବର୍ଷା ଟା।
ଆଚ୍ଛା।
ଆଉ କଣ କରୁଛୁ ମିଶିକି କହିଲେ। କହିଲି ବା ସେନୁ ଭବନ ଖାାଉଛି ତୁ କଣ କରୁଛୁ।
ଏଇ ୟ ପୂର୍ବ ବର୍ଷ। କଲେଜ ରେ ଥିଲା ବେଳେ ଆମାନେ ସବୁ ହୋଲି ଖେଳିଥିଲୁ ନା ସେ ଜାଗ ର। ଫୋଟୋ ଭିଡିଓ ବସିକି ଦେଖୁଥିଲି କଲେଜ ର ସବୁ। ତ ଆଉ ଥରେ ଦେଖୁଥିଲୁ ଫୋଟୋସ୍ ଯାକ।
ମନେ ପକଉଥିଲୁ ଲୋକ ସାଙ୍ଗ।
ହଁ ହୋଲି ହୋଲିର ଚାରି ଦିନ ଆଗରୁ ଆମର ହୋଲି ଖେଳନ୍ତି। ଷ୍ଟାର୍ଟ ହେଇଥିଲା ହୋଲିର ଚାରି ଦିନ ପରେ ଆମର ହୋଲି ଖେଳ ସରିଲା।
ବାପରେ ଏତେ ଦିନ।
ଏତେ ଦିନ ହୋଲି ଖେଳିଛି ଆଉ ସବୁଦିନ ସବୁ। ଡ୍ରେସ୍ ଆ ମଇଳା ହେଇଯାଇଥିବ ସବୁ ସଫା କରିବାକୁ ପଡିବ ସବୁ ଦିନ। ନା ଯାଇଥିବୁ ଠିକ ସେ କେହି ନହେଲେ କେହି ରଙ୍ଗ ଲଗେଇବେ ହିଁ ଲଗେଇବେ।
କଲେଜ ଭିତରେ ନା ହାଷ୍ଟେଲ ରେ।
କଲେଜ ଭିତରେ।
ୟୁନିଫର୍ମ କିଛି ଖରାପ ହଉ ନଥିଲା।
କଅ ହୋଲା।
ଯାହୋ ଏତେ ଦିନ ଭ ଜର ଫର କିଛି ହେଇନି ତ।
ନା ମାନେ ସେମାନେ ଲଗେଇ ମନା କଲେ ବି ଲଗେଇବେ।
ସେଇଟା ଗୋଟେ ମଜା ଆଉ କଲେଜରେ ସେ ସବୁ ଗୋଟେ ମଜା।
ବୁଝିବ ନା ପୁରା ଦଶ ବାର ଦିନ ଆମର ହୋଲି ଚାଲିଥିବ।
ହ।
ହୋଲି ଆରମ୍ଭ ହେବା ଆଗରୁ ଆମର ହୋଲି ଖେଳ ସମସ୍ତେ। ପୁରା ସାଙ୍ଗ ସାଥି ମିଶିକି କିଏ କ ବସିଥିବ କିଏ। ଛାଡ ଲଗେଇଦବ କିଏ କଣ କରିଦବ।
ହଁ। ହେଲେ ହଷ୍ଟେଲ ଭିତରେ କିି କଣ ଖେଳ ନା ହୁଏନି।
ନାଇଁ ନାଇଁ ହୁଏ ନା ହଷ୍ଟେଲ ଭିତରେ ଆମର ଯୋଉ। ସେଇ ଫାଷ୍ଟ ତ ଇଏ କଣ ଯେ ଗୀତ ବାଜିବ ବଡ ବଡ ସୁବୁ ସାଉଣ୍ଡ ବକ୍ସ ଯାକ ଆସିଥିବ।
ଆଚ୍ଛା।
ସେଇଟା ମିଳିଯିବ ଖାଇବା ପିଇବାର ବ୍ୟବସ୍ଥା ଥାଏ ଆଉ କଲର ର ବ୍ୟବସ୍ଥା ଥିବ ଗୀତ ଲଗେଇକି ପୁରା ବହୁତ ଭଲରେ ପାଳନ କରାଯାଏ ହୋଲି ଟା ହୋଲି ମାନେ ବହୁତ ମାନେ ବହୁତ ହିଁ ଭଲରେ
ହଁ ହଁ ସବୁ ନାଚ ଗ କେ ବର ନା ହୁଁ ହୁଁ।
ସକାଳୁ ଛଅ ରୁ ପିଲାମାନେ ଆରମ୍ଭ କରିବେ ପୁରା ସନ୍ଧ୍ୟା ହେଇଯିବ।
ହ ଆମର ବି ଏଇଠି ସେମିତି ହୁଏ ଆମେ ତ ପୁରା ତିନିଟା ଚାରିଟା ପର୍ଯ୍ୟନ୍ତ ପୁରା ଡେଉଁଥିବୁ ହାଁ। ଦଶଟା ଏଗାରଟା ମାନେ କୋଉ ଆଟା ନଅଟା ରୁ ଆମେ ଘରୁ ବାହାରକୁ ବାହାରିଥିବୁ ଯେ ଦଳେ ଦଳେ ପିଲା ପୁରା ଗ୍ରୁପ ହେଇଥିବୁ ଏପଟେ ଦଳେ ସେପଟେ ଦଳେ ହଁ ଦୌଡା ଦୌଡି ହଉଥିବୁ। ବାଲି ଫାଲି ବି ଆମେ ପୁରା ମିଶାମିଶି କରିକିନା ବୁଳି ଦୋଉ ହେଆ। ନାଳ ପାଣି ଏ ପାଣି ତାପରେ ଯୋଉ ଇଏ କରୁ ଆମେ କହିବା କଥା ନାଇ। ଭଲ ପାଣିରେ ଆମେ ଇନ୍ତି ପାଇପ୍ ଲଗେଇକି ଏମିତି ପୁରା ଭିଜୁଥିବୁ ହୋଲିରେ। ଦହି ବରା ଆସେ ଇଏ ହୁଏ ଏ ସବୁ ଗୋଟେ ମଜା ଆଉ।
ଆ ହଁ ତ।
ଛା।
ଯେମିତି ଉପର୍ ସେ ସେଇଟା ହୋଲି ଦିନରେ ଆମର ଅଲଗା ଖାଇବାର ବି ବ୍ୟବସ୍ଥା ଥାଏ ମିଠା ହେଇଥିବ। ଖାଇବା ପୁରା ମସ୍ତ ବା ବହୁତ ହିଁ ଭଲ ଦିଆଯାଏ। ତାପରେ ଆମେ ପୁରା ଖେଳିକି ହାଲିଆ ହେ ହେଇଥିବୁ ସେଇଦିନ ଆମକୁ ଆଉ କେହି ଅଟକେଇବା ପାଇଁ ନଥିବେ। ସବୁଦିନ୍ ଯେମିତିକ କି ଗୋଟେ ନିୟମ ଥିବ କି ଏତିକି ସମୟ ଭିତରେ ଏଇଟା କର ସେ ସେଇଦିନ ଆଉ କିଛି ନିୟମ ନଥାଏ।
କଣ କଣ ସବୁ ହେଇଥାଉଛି ତମ ହଷ୍ଟେଲ୍ ରେ ସେଇ ଟାଇମ୍ ରେ?
ଆ ତ ସକାଳୁ ଉଠିକି ଯୋଉ ଥିବେ ଆମର ସେ ୟାଡେନ୍ ମ୍ୟାମ୍ ମାନେ ତାଙ୍କ ପାଖ କୁ ଯାଇକି ହଷ୍ଟେଲ ପର ଏମିତି ଅବଶ୍ୟ ମେମ୍ କିଛି ମନା କରନ୍ତିନି, ତାପରେ ହୋଲି ବ୍ୟବସ୍ଥା ସବୁ ହୋଲି ରଖା ହେଇ ଯାଇଥିବ ସବୁ ରଙ୍ଗ ଯୋଉ ଅଛି ସେଟା ସବୁ ରଖା ହେଇ ଯାଇଥିବ ସକାଳୁ ପୁରା ସେଇ ଯୋଉ ମ୍ୟୁଜିକ ବାଜି ଗୀତ ବାଜିବ ସକାଳୁ ସେଇଟା ଦିନ ରାତି ସେଇଟା ଚାଲିବ ହିଁ ଚାଲିବ। ଆଉ ବନ୍ଦ ନାଇଁ।
ହଁ।
ହୁଁ ତ ମଝିରେ ପୁଣି କାହାକୁ ଭୋକ ହେଲା ସେ ଖାଇବାକୁ ପଳେଇବ ଆସିବ ପୁଣି ଖେଳିବେ ଉପରୁ ପିଲାମାନେ ଛାତ ଉପରୁ ଥାଇକି ପାଣି ପକେଇବେ। ତ ଯୋଉମାନେ ଖେଳୁଥିବେ ଉପରୁ ଥାଇକି ପିଲାମାନେ ବେଲୁନ୍ ଭିତରେ ପାଣି ଭର୍ତ୍ତି କରିକି ଫିଙ୍ଗା ଫିଙ୍ଗି ହେବାଟା ବାଲ୍ ଟିରେ ଗୋଟେ ଗୋଟେ ବାଲ୍ଟି ପିଲାମାନଙ୍କୁ ପାଣି ବୁଡେଇ ଦବାଟା ତ ପାଖରେ ଗୋଟେ ଛୋଟ କୁଣ୍ଡଟିଏ ଥିଲା ସେ କୁଣ୍ଡରେ ସମସ୍ତଙ୍କୁ ବୁଡେଇକି କରାହଉଥିଲା। ମାନେ ସେଇଟା ଗୋଟେ ନିୟମ ଭଳିଆ ହେଇଥିଲା ହୋଲି ଯିଏ ଖେଳିବ ସେ କୁଣ୍ଡରେ ଆଗେ ବୁଡିକି ବାହାରିବା
ଆଚ୍ଛା। ଆମର ବି ପୁରା ବାଲ୍ଟି ବାଲ୍ଟି ଯୋଉ ବେଲୁନରେ ପାଣି ପୁରେଇକି କର ଥିବ ତାପରେ ମାନେ ପୁରା ବା ବାଲ୍ଟି ବାଲ୍ଟି ଖାଲି ପାଣିରେ ରେ ପୁରା ଆଚୁ ଅଳୁତା ମାନେ ଏତେ ଏତେ ଯୋଉ ଗୁଣ୍ଡ ଯୋଉ ମୁଣ୍ଡ ଫାଟ୍ ତେ ଅଳତା ପୁରା ବାରିଥିବୁ। ଜିନିଆ ପାଇଁ ସପ୍ତାଏ ପର୍ଯ୍ୟନ୍ତ ସେ କଲର୍ ଛାଡୁନଥିବ। ହାତ, ଗୋଡ ଏମିତି ଲାଗିକି ଥିବ କହନା
ହଁ, ତ ରଙ୍ଗ ଛାଡୁ ହିଁ ନଥାଏ ସେ ଜାଗା। ମାନେ ଏତେ ଘଷି ଘଷି ପୁରା ନିଜର ହିଁ ଏ ଅବସ୍ଥା ଖରାପ ହେଇଯାଏ।
ସେ ଜଳିଯିବ ପୁରା ହାତ ଗୋଡ ଘସେଇ ହେଇକି ଗଲା ଆଡୁ ଏମ୍ ଜଳୁଥିବ। ଫିର୍ ବି ସେ କଲର ଛାଡ଼ିବା ନଥିବ।
ହେଲା ତାହେଲେ ଆଉ ତାହେଲେ ତୁମେ ମାନେ ବି ବୋହୁତ ଆଉ ସେ ଟାଇମିରେ ଭାଙ୍ଗ ପିଅ?
ନାଁ ସେଇ ସବୁ ହୁଏନି ତମର ହୁଏ କିଏ?
ନାଁ ଆମର ଏ ବର୍ଷ ମିଠା ଆଉ ଗୋଟେ ଦହି ପଣା ଟାଇପ୍ ର ଦିଅନ୍ତି।
ଅଁ, ହଁ। ହଁ, ଆମର ବି ବରା ହୁଏ, ବରା ସବୁ ବାଣ୍ଟା ଯାଏ ୟା ଫିର୍ ଏ ଯୋଉ ଅ କଣ ଦହିବରା ଆ ମିଠା ଆରିକା ଆସେ ଗ ଏମାନେ ଆଉ ଥଣ୍ଡା ହରିକା ବି ଆସେ। କିନ୍ତୁ ସେଇ ସବୁନ
ଆଚ୍ଛା
ତମର ସେ ଯୋଉ ଗୋଟେ ଥରେ ହେଇ ଥିଲା ସେ ସେରୁୱାଲ ଡାଡେ ଯୋଉ ବଢିଆ ସେ ସଜାଇଥିଲା କେମିତି ବାହାରେ ହଷ୍ଟେଲ ବାହାରେ ସେ ଇସ୍ଲା ସେଇଟି ଗୋଟେ ବଢ଼ିଆ ସଜାସଜି ହେଇଥିଲା ସୁନ୍ଦର ଲାଗୁଥିଲା
ହଁ, ଆମର ପୁରା ଏବେ ଯୋଉ ଫୋନ୍ ରେ ଦେଖୋଉଥିବ ପୁରା ହଷ୍ଟେଲ ଲାଇଫ୍ ଯେମିତି ପୁରା ଯେମିତି ସଜେଇକି ସେ ସବୁ ପାଳନ କରନ୍ତି ନି ଆମ ହଷ୍ଟେଲ ପୁରା ସେମ୍ ସୁବୁ ସାଜସଜା ହବ। ବ ସବୁ ପୁରା ମସ୍ତ। ସେଇଟା ପୁଣି ଫୁଲ ବି ଫୁଲ ବି ଥିବ ବେଲୁନ୍ ବି ଥିବ। ଥିବ ସବୁ ଥିବ ଖେଳୁ ପିଲା ସବୁ ଆଉ ସେଇଦିନ୍ ଯିଏ ଯାହା ହବ ସେମାନଙ୍କ ମଧ୍ୟରେ ଆଉ ରାଗ ଋଷା କେହି ରଖିବେନି ସେଇଟା ଆଗୁରୁ କରାହେଇ ଯାଇଥିବ ଜିମି କେହି ଯିଏ ଯାହା ବି କରିବ ସେ ସେଇଦିନ ଆଉ କିଏ ଧରିବନି କିଏ ରାଗ ହବନି। ଆଉସବୁ ଯିଏ ଖେଳିବ ବୋଲି ଫାଷ୍ଟ ସେ କୁଣ୍ଡରେ ବୁଡ଼ିବ।
ହଁ, ହଁ।
ପୁରା ନିୟମ ହେଇଯାଇଥାଏ।
ହୁଁ, ନାଇଁ ମୁଁ ତ ସେଇ ଯୋଉ ଟାଇମ୍ ଦେଖିଥିଲି ଫେରୁୱଲ ଫୋଟୋ ଟା ବୋଧେ ତମ ମାନଙ୍କୁ ଦେଲେ ଡ଼ାଇଣ୍ଡିକି କଣ? କି ତମେ ମାନେ ଯୋଉ ଦେଇଥିଲ ଯୋଉ ଏମତି ହଷ୍ଟେଲ ର ଯୋଉ ବାରଣ୍ଡାରେ ସବୁଯୋଉ ଲିଚୁ ଲାଇଟି ଏମିତି ତାର ଫାର ଲଗେଇକିନା ବେଲୁନ ଫେଲୁନ ବୋଧେ ଲଗେଇ ଥିଲୁ ନା କଣ। ପୁରା ବହୁତ ସୁନ୍ଦର ସେ ସଜେଇଥିଲା ସେଇଟା ଗୋଟେ ବଢ଼ିଆ ଲାଗିଥିଲା ମତେ ପେଟଟା
ଆଛା।
କହୁନଥିଲୁ ଯୋଉ ବାହାରେ ଏମତି ଷ୍ଟେଜ ପଢ଼ିଥିଲା ଏମତି ଗୀତ ନାଚ ବାହାରେ
ଆଚ୍ଛା ଆଚ୍ଛା ଆମର କିଛି ବି ପର୍ବପର୍ବାଣୀ ହୋଉ କି କିଛି ବି ହେଉ ଆମର ପୁରା ଫାଷ୍ଟ ରୁ ସଜା ସଜି ଆଗ ସେଇଟା। ସଜାସଜି ଖାଇବା ପିଇବା ଉପରେ ଧ୍ୟାନ ଦିଆଯାଏ ଆଉ ପିଲାମାନେ ଯିମିତିନ୍ ଚିଳ ଖେଳିବା ଭଲେଇ ଖାଇବା ପିଇବା ମନା କରିଦେଲେ ରହିଯିବେ କିନ୍ତୁ ନାଚ ଗୀତ
ଏଇଟା ବନ୍ଦ ହେବନି ନାଚ ଗୀତ ଆଗ।
ତମର କେତେ ପାଞ୍ଚଟା ଛଅଟା ଭିତରେ ଏଇଗା ସବୁ ବନ୍ଦ କରିଦଉଛନ୍ତି ନା ରାତି ହେଲେ ଆଁ ବୋହୁତ ରାତି ପର୍ଯ୍ୟନ୍ତ ବି ହୋଉଥିଲା ନାଚ ଗୀତ ହରିକା।
ରାତି ଯାଏଁ ହୁଏ ଏଗାରଟା ବାରଟା ଭିତରେ ନାାଇଁ ବହୁତ ରାତି ଇ ଇଏ କରନ୍ତିନି ଏଗାର ଟା ବାରଟା ଭିତରେ ସବୁ ବନ୍ଦ କରନ୍ତି।
ହଁ ମାନେ ଆମ କଲେଜ ରେ ଆଉ ପାଞ୍ଚଟା ହେଇଗଲା ଯଦି ଛ ଟା ହେଇଗଲା ବୋଲି ବନ୍ଦ କର ସବୁ ଆଉ ଚାଲୁ
ହ
ହୁଁ ହୁଁ।
କିଛି ନାହିଁ ତା ସହିତ ଯାହା କଥା ହଉଚି। ଜିବି ଆଗକୁ ରୋଷେଇ କରିବି ଆଉ।
ଆଛା ଘରେ ସବୁ କଣ କରୁଛନ୍ତି ନା।
ମୁ ବା କହିଲି ମୁଁ ଇଏ ବାବା ପରିବା କାଟି ଦଉଥିଲେ ସନ୍ତୁଳା କରିବି। ସନ୍ତୁଳା ଖାଉଚୁ ତୁ।
ହଁ।
ଭଲ ଲାଗେ। ମତେ ଭଲ ଲାଗେ ସନ୍ତୁଳା।
ସ୍ୱାସ୍ଥ୍ୟ ପାଇଁ ବି ଭଲ।
ହୁଁ ଆଉ କଣ ଖାଉ ତୁ ଭଲ ଲାଗିବ ତୋତେ ଆଉ କଣ ଭଲ ଲାଗେ?
ମତେ ସବୁ ଭଲ ଲାଗେ।
ହୁଁ ହୁଁ। ସବୁ ଭଲ ଥିଲେ ସେ ଭିତରେ ଏମିତି କିଛି ଗୋଟେ ଥିବ ନା ଯୋଉଟା କି ଟିକେ ଅଧିକ ଭଲ ଲାଗୁଥିବ।
ମତେ ବିରିୟାନୀ ଭଲ ଲାଗେ ଅଧିକା।
ଏମିତି ସାଧ ଆଉ ଅଲଗା କଣ।
ଆଉ ଅଲଗା ନାହିଁ।
ହାଲୋ!
ହଉ, ତାହେଲେ ମୁଁ ଟିକେ ସମୟ ପରେ କଲ୍ କରୁଛି ଆ ପରେ କେତେବେଳେ କଥା ହେବା।
ହଉ ଠିକ୍ ଅଛି।
ହୁଁ।